ପଖାଳ ହୁଁ ବସିଚି।
ହଁ।
ତମେ?
ଉଁ କଣ ହେଲା?
ତମେ?
ଏ ଯାଉନୁ କାଲି ଚାରିଟା ବେଳେ କଇଲା। ନାଇଁ ମୁଁ ଏଇଠି ଅଛି ଆଉ ଆମ ଦାଣ୍ଡରେ ଏଇଠି ଅ ହୁଁ ଟିକେ ବର୍ଷା ଛାଡ଼ିଚିତ ଟିକେ ଟିକେ ପକୋଉଚି। ଝିଅକୁ କଣ କଇଲ? ଆଉ ଆମ ଛେଳି ବନ୍ଧା ହେଇଚି ତ। ତାକୁ ଦିଟା ଘାସ ଦଉଚି ଖାଇବ ସେ। ହୁଁ।
ଛେଳି ଘାସ ଖାଉଚି ତମେ ଘାସ ଖାଉନ ହୁ ହୁ।
ତମେ ଖାଅ?
ହଁ ହଁ ଆମର ଘାସ ଭଜା ହୁଏ।
ହଁ ହ ନାଇଁ ଛେଳିକି ଉ ଆମେ ମଣିଷ ଖାଆନ୍ତିନି ଘାସ।
ହୁଁ ତୁ କୋଉନୁ କ ଛେଳି ଘାସ ଖାଉଚି ତୁ ଚୋକୋଢ଼ ଖା।
ଆଉ ମୁଁ ତମ କତିରେ ସାଙ୍ଗରେ ଆଉ ଲଗେଇବିନି ତମେ ସବୁ କଥା କୁ ମଜାରେ ନଉଚ।
ହୁଁ।
କଣ ଆଜି କଣ ଖାଦ୍ୟ ଆଜି ହବ ସବୁ ଦିପହରରେ?
ଭାତ ଡ଼ାଲି ଆଳୁ ଭର୍ତା।
ହୁଁ ଏ ପାଗରେ କୋଉ ଡ଼ାଲି ଟା ଭଲ ଲାଗେ କହିଲ?
କୋଳଥ।
ଓହ କୋଳଥ ଡ଼ାଲି ଜାଣିଚ କେମିତି ହବ?
ହୁଁ।
କେମିତି ହବ?
ଉଁ କୋଳଥ ଡ଼ାଲି ଫାଷ୍ଟେ କୋଳଥକୁ ସିଝା ହବ।
ଡ୍ରା ହବ।
ତାପରେ ତାକୁ ପଘରା ହବ ସିଝି ଗଲା ପରେ ଉଁ ଜିରା ଆ ତେଲ ଆଉ ହେଲା ଯୋଉ ବେଶୁଙ୍ଗା ପତ୍ର ଉଁ ରସୁ ରସୁଣ ଛେଚା ଦିଆହେଇକି ଆମ୍ୱୁଲ ଦିଆହେଇକି ପଘରା ହବ।
ଉଁ ସେଇଟା ହେଲା ଫୁଟା ଡ଼ାଲି ଆଉ ଗୋଟେ ଡ଼ାଲି ଅଛି।
ଫେସା ଡ଼ାଲି ଯଉଟା।
ହୁଁ ସେଇଟା କେମିତି ହବ?
ତମେ କୁହହେଟା?
ସେଇଟା ଆମେ ଉଁ ଆମେ କୋଳଥ କୁ ପ୍ରଥମେ ଭାଜିଦେବା ଭାଜି ଦେଇକି ତାର ମାନେ ଆମ ଚକିରେ ତା ଉଁ ଚକିରେ ଫେସିକି ତାକୁ ମାନେ ଛତୁଆ ଟାଇପର ପୁରା ମିନ୍ କରି ଥୋଇଥିବି ଯେତେ ମିଲ୍ କରିବ ସେତେ ଭଲ ହବ ତାପରେ ତାକୁ ସେ ଦେଇକି ଆମେ ଆମର ଯୋଉ ରାତି ଭାତର ଯୋଉ ତୋରାଣି ସେ ତୋରାଣୀ ଥିବ ଆମେ କଣ କରିବା କଡେଇରେ ହାଣ୍ଡି ବସେଇକି ଲଙ୍କା, ତେଲ, କ ପଞ୍ଚଫୁଟଣ ପକେଇକି ଆମେ ଆଗେ ଛୁଙ୍କ କରିବା ରସୁଣ ଫୁ ଛେଚିକି ସେଠୁ ସେ ତୋରାଣି ଆଉ ପାଣି ଆଉ ଦେଇଦବା ଟିକେ ଅଧିକା କି ସେଠୁ
ହୁଁ।
ଯୋଉ ଚୁନା ଟା କରିଥିବା ତାକୁ ପାଣିରେ ଗୋଳେଇକି ପକେଇବା ଆମେ ସେମତି ପକେଇଲେ ସେଇଟା ବିଣ୍ଡା ହେଇଯିବ।
ହୁଁ।
ଯିଏ ଧର ଖଟା ଅଧିକା ଖାଆନ୍ତି। ସେ ଆମ୍ବୁଲ ହରିକା ଖଣ୍ଡେ ପକେଇବେ ନହେଲେ ଚଳିବ ସେମିତି ବି କଲେ ଚଳିବ। ସେ ବହୁତ ସମୟ କୋଳଥ ଡାଲିଟା ସିଝିବ
ହୁଁ।
ବହୁତ ସମୟ ସିଝିଗଲା ପରେ ତାର ବି ଭଲ ବାସ୍ନା ହବ।
ଭଲ ଲାଗିବ କୋଳଥ ଡାଲିକି ଆଳୁ ଭର୍ତା ଖାଇବ ହଉ ସୁଆଦ
କୋଳଥ ଡାଲି ବି ଖାଇଲେ ଥଣ୍ଡା ଛାଡେ।
ହଁ କୋଳଥ ଡାଲି ଆମର କିଡନୀ ଷ୍ଟୋନ ଭଲ କରେ। କିଡନୀରେ ଷ୍ଟୋନ ହେଲେ ଡାକ୍ତର ମାନେ କହନ୍ତି ଆଉ
ହୁଁ।
ତାପରେ ଆମର ମୁଗ ଡାଲି ମୁ ମୁଗ ଡାଲି ବି ଆମର ଦି ପ୍ରକାର ଡାଲି ହେଇପାରିବ। କଞ୍ଚା ମୁଗରେ ଆମେ ହଁ ନା ନାଇଁ ଡାଲି ଡାଲମା ତ ସିଏ ଆମେ ଭାଜିିକିରି ମୁଗ କୁ ଆମେ ଡାଲି କରିପାରିବା ଆମେ କଞ୍ଚା ମୁଗରେ ବି ଡାଲି ହେଇପାରିବ।
କଞ୍ଚାମୁଗରେ କେମିତି ହୁଏ?
କଞ୍ଚା ମୁଗ ରଗଡିକି ପାଣିରେ ପକେଇଦବା। ତାକୁ ଧୋଇଦେବା ସେ ଯୋଉ ଯାଇ ତାକୁ କଣ କରିବା ବସେଇଦବା ଲୁଣ, ହଳଦୀ ପକେଇ ଯେମିତି କରୁଛ କୋଳଥ ଡାଲି ସେମିତି ଖଟା ମିଠା ଟିକେ ପକେଇବା ସେଠୁ ର ରଜ କୁ କରିବା ସିଏ ବି ବହୁତ ବଢିଆ ଲାଗେ। ହଁ, ଆଉ ଆମ ବାରିରେ ଆଜି ଟିକେ ବର୍ଷା ଛାଡିଛି ବୋଲି ଆଇଛି ବୁଲିବାକୁ।
ହୁଁ
ବାରି ରେ ଯେମିତି ଗୋଡ ପୁରା ତଳକୁ ଦବି ଯାଉଛି। ମୋ ବାରି ରେ ଗୋଟେ ଗଛ ଅଛି ଯାଇଁଲ
ହୁଁ।
ଲେମ୍ବୁ ପୁରା ଭର୍ତ୍ତି ହେଇଛି, କମଳା ଲେମ୍ବୁ
ହୁଁ।
କମଳା ଲେମ୍ବୁ ହେଇଛି କି ଓହଳିଛି? ବଢିଆ ଦେଖାଯାଉଛି, ପାଚିଲେ ବି ତ ବଢିଆ ଲାଗନ୍ତା ସେ ପାଚିଲା ଗଛରେ ରହିଲେ ହେଲା। କୁଆଡେ ସବୁ ପିଲାମାନେ ସବୁ ନେଇଯିବେ ତା ରଖିବେନି।
ହଉ। ଆଉ, ଫୁଲ ତ ଆମର ବର୍ତ୍ତମାନ ହେଇଥିବ ହେଇଛି ବୋଲି ଆମର। ପୂଜା ପୂଜି କିଛି ହଉନି, ଠାକୁର ପୂଜା ହରିକା କିଛି ହଉନି।
ହୁଁ, ଏ ଯୋଉ ଲେମ୍ବୁକୁ କଞ୍ଚା ବି ଖାଆନ୍ତି। ମାନେ ଯୋଉ ପାଗ କରିକି ଲେମ୍ବୁ ଲ ଲଙ୍କା, ଲୁଣ, ରସୁଣ ପକେଇକି ଅରୁଆ ଭାତରେ ପାଗ ଯୋଉ ଚକଟା କରି ଖାଆନ୍ତି।
ହଁ।
ହୁଁଁ, ଯୋଉ କମଳା, ଲେମ୍ବୁ ଟା ଆଉ ଲେମ୍ବୁ କି ବି ଖାଆନ୍ତି।
ଆମ ଗଛରେ ବାରିରେ ମାନେ ଏମିତି ଫୁଲ ଫୁଟିଛି ଗଛ ପୁରା ମାନେ ମାନେ ଥୋପା ମନ୍ଦାର ହେଇଛି ବୋଧେ ଶହେଟା ଖଣ୍ଡ। ପୂଜା ହଉନି ଆମର ଟିକେ ଛୁତିକିଆ ହେଇଛି ଝିଅ ହେଇଛି ବୋଲି। ଫୁଲ ବୋଝିହି ହେଇଛି ଗଛରେ।
ହୁଁ, ଆମର କଳାହାଣ୍ଡି ମଜା ହଉଛି ବାସନ, ହୁଁ। ଆମର କଳା ବାସନ ମଜା ହଉଛି।
ମଜା ହେଲା ପରେ ରୋଷେଇ ବସିବ ଆଉ।
ହଁ।
ହଁ।
ହଁ।
ହୁଁ ହୁଁ। ଆଉ ତମେ ତମ ବୋଉ କତିରେ କିଛି କାମ କରିଦଉନ,
ହଁ, ମୁଁ ସେଇ କଳା ବାସନ ମାଜୁଛି।
ମାଜୁଛ ହଁ କଳା ବାସନ କୋବତିରେ ମାଜିବ କରିବି, ମାନେ ଫ ଶାଶୁ ଘରକୁ କଲେ କରିବ ନା ନାଇଁ ଫେର୍ ବୋଉ କତିରେ କଲେ ଆମେ ଶିଖିଥିବା ଆମେ ନକରିବା ଆମକୁ ସେଇଟା ଶାଶୁରେ ବେଶୀ ଦୁଃଖ ଲାଗିବ କଲେ ତ
ହଁ।
ଆମେ ଯଦି ଏଇଠି କରିଦେଇଥିବା ଆମକୁ କିଛି ଲାଗିବନି। ଆମକୁ ତ ଆସ ସବୁ ଆଉ ଆମେ ସବୁ କରିଦବା ଆଉ ଆମେ ଯଦି ଏଇଠି ନ କରିବା ଆମେ ସେଠି ପ୍ରଥମେ କରିବା ଆମକୁ ଭାରି ଦୁ
ହେଇଲୋ ମାଙ୍କଡ଼,
କାଇ, ହଉ।
ଉଁ, ଉଁ, ଉଁ। ମାଙ୍କଡ଼ କୁଆଡ଼େ ଗଲା ଏଇ ମାଙ୍କଡ କାକୁଡି ଗଛ ଖାଉଛି।
ଏ ହେ,
ହ।
ହେଇ ହେଇ, ହନୁ ଆସିକି ଠିକ ଆମ୍ବ କୋଇଲିି ନେଇଗଲାଣି।
ହଁ।
ହୁ
ଏଇଠି ହଳଦୀ ଗଛ ଲାଗିଛି, ହଳଦୀ ଗଛରେ ହଳଦୀ ପିଠା ହବ। ଏଣ୍ଡୁରି ପିଠା ଯୋଉ ହୁଏ,
ପ୍ରଥମାଷ୍ଟମୀରେ ବି।
ହୁଁ ହଳଦୀ ପତ୍ର ବାସ୍ନା ବଢିଆ।
ବାସ୍ନା ତ ସବ ବଢିଆ।
ଆଉ ହଳଦୀ ପାଟିରେ ଯଦି ତମର କଣ ହେଇଥିବ ତୁଣ୍ଡୁକାହାରିକା ତୁଣ୍ଡୁକା ହଳଦୀ ପତ୍ରକୁ କି ଗଲେ ତାକୁ ବଳେଇିକିରି ତାର ଯେମିତି ବିଡି ଖାଆନ୍ତି ସେମିତି ତା ଧୂଆଁ ଟାକୁ କାଟିକି ଶୋଷିଲେ ଭ ହେଇଯାଏ ହଁ। ଆଉ
ବର୍ଷା ହେଇକି ପୁରା ବିଲ ବାଡି ସବୁ ପାଣିରେ ପୁରା
ଭିତରେ ସମୁଦ୍ର ଭଳିଆ ଦେଖା ଯାଉଛି
ହୁଁ।
ସମୁଦ୍ର ପାଣି
ହଁ ଦି ଦିନି ପରେ ବର୍ଷା ଛାଡିଛି ଏବେ।
ଛାଡିଛି ଟିକେ ପଦାରେ ଚାଲି ହଉଛି ତଥାପି କାଦୁଅ ନହେଲେ ଚପଲ ମାରିକ ଟିକେ ଚାଲି ପଡିବ ଆଉ ଆମର ଏଠି
କୁକୁଡା ମାନେ ବି ଚରୁଛନ୍ତି କୁକୁଡ଼ାମାନେ ତାପରେ କୁକୁଡ଼ା ମାନେ ଯେଉଁ ଚରୁଛନ୍ତି ଅଣ୍ଡା ସେମାନେ ଦେବେ କି ତାଙ୍କ ଅଣ୍ଡା ଖାଇଲେ ଭଲ ମାନେ ଦେଶୀ ଅଣ୍ଡା ଯୋଉଟାକୁ କୁହାଯାଏ।
ଅଣ୍ଡା ତମେ ଖାଇବା ଦରକାର କାହିଁକି ନା ତମେ ଟିକେ ପତଳା ଦେଖା ଯାଉଛ। ହ ଆମ ଦେହକୁ ବହୁତ ପୁଷ୍ଟିକର ଖାଦ୍ୟ ଦରକାର।
ହୁଁ।
ଉଁ ହୁଁ। ହ। ହୁଁ
ଆଉ
ଓ ହୋ ହଁ ଏମିତି ଅ
ଏବେ ବର୍ଷା ଛାଡିଛି ବୋଲି ଟିକେ ଭଲ ଲାଗୁଛି।
ହୁଁ ମାଛ ଟା କେତେ ପ୍ରକାର ମାଛ ଅଛି କହିଲ?
ମାଛ ଟା ବହୁତ ପ୍ରକାର ଅଛି ଚୁନା ମାଛ ମାନେ ଛୋଟ ଛୋଟ ଚୁନା ମାଛ ତା ଦେହରେ ଚୁନା ମାଛ ରେ ବି କେ କେତେ ପ୍ରକାର ଅଛି କଣ୍ଟିଆ ମାଛ ଉଁ ଗଡିଶା ମାଛ କରାଣ୍ଡି ମାଛ ଉଁ ତାପରେ ପୋହଳା ମାଛ ଯୋଉଟାକି ପୋହଳା ମାଛ ଖାଇଲେ ଭଲ ପୁରା ର କ୍ତ ହବ ଦେହରେ ଡକ୍ଟର ମାନେ ବି କୁହନ୍ତି କି ଚୁନା ମାଛ ଖାଇବା ପାଇଁ ଅଧିକାଂଶ ସମସ୍ତଙ୍କୁ
ଉଁ ହୁଁ।
ଆଉ ତାପରେ ଉଁ ଖାଇଲେ ବି ଭଲ ଚୁନା ମାଛ ତାପରେ ବଡ ମାଛ ଅଛି ରୋହି ମାଛ ଭାକୁର ମାଛ ଅ ତାପରେ ଇଲିଶି ମାଛ।
ହଁ।
ତାପରେ ଶେଉଳ ମାଛ କଉ ମାଛ ବି ଖାଇଲେ ରକ୍ତ ହୁଏ ଭଲ।।
ସବୁ ମାନେ ଯେତେକ ମାଛ ସବୁ ପଙ୍କରେ ପଙ୍କରେ ରୁହନ୍ତି ଯେତକ ମାଛ ସେତୀୟ ମାଛ ରକ୍ତ। ଟେ ମାଛରେ କଉ ରକ୍ତ କଉ।
ହୁଁ ଆଉ ଯୋଉ ବାଡିରେ ଯୋଉ ବଡିଆ ଥାଏ ତା ରୁ ଧରିକି ଖାଇଲେ ମଧ୍ୟ ସେ ବି ଭଲ।
ହଁ ସେ ସେଇ ପଙ୍କ ଆଉ ଉଁ
ଏ ସବୁ ମାଛରେ ଭିଟାମିନ୍ ଏ ଥାଏ ନା ବି ଥାଏ।
ହଁ ଆମର ଯୋଉ ମଲା ମାଛ ହଉଛି ଯୋଉ ମାଛ ମ ମାଛ ମରିଗଲେ ଆମେ ତାକୁ କଣ କରୁଛେ କେମିତି ହଉଛି ଜାଣିଛ?
ହୁଁ ମାଛ ମରିଗଲା ପରେ ତାକୁ ଶୁଖେଇକି ଯୋଉଡା କହୁଛି ଶୁଖୁଆ ତାକୁ ଖିଆଯାଏ ପଖାଳ ଭାତରେ ଖିଆଯାଏ। ଭାଜିିକି ଖିଆଯାଏ ପୋଡିକି ବି ଖିଆଯାଏ।
ହୁଁ ହୋଉ।